ଶୁଭ ସନ୍ଧ୍ୟା।
ଶୁଭ ସଂନ୍ଧ୍ୟା।
ଆଜ୍ଞା କେମତି ଅଛନ୍ତି ଆପଣ?
ଆଜ୍ଞା ଭଲ ଅଛି ଆପଣ କୁହନ୍ତୁ, ଆପଣ କେମିତି ଅଛନ୍ତି।
ଆମେ ବି ବହୁତ ଭଲ ଅଛୁ। ଆଉ ଆପଣଙ୍କର ଖାଇବା ପିଇବା ସରିଲାଣି।
ହଁ ଆଜ୍ଞା ଖାଇବା ପିଇବା ସରିଲାଣି।
ଆଜ୍ଞା।
ହଁ।
ଆଉ ଆପଣଙ୍କର ଦୈନନ୍ଦିନ ଜୀବନ କେମିତି ଚାଲିଛି?
ଚାଲିଚି, ଭଲ ଅଛି। ଚାଲିଛି ଏବେ ତ ରଜ ପର୍ବ ଗଲା ଯାଇଥିଲୁ ଘରେ ଏନ୍ଜୟ କଲୁ ରଜ ପର୍ବ
ଆଜ୍ଞା। ତାଲେ ରଜ ପର୍ବ ଯୋଉ ଗଲା ଆପଣ କେମିତି ରଜ ପର୍ବ ଟାକୁ କେମିତି ଆପଣ ପାଳିଲେ? ସେ ବିଷୟରେ ଟିକେ କହିଲେ ଆମେ ବହୁତ ଖୁସି ହୁଅନ୍ତୁ।
ରଜ ପର୍ବ ହେଉଛି, ଓଡିଶାର ଏକ ଅତ୍ୟନ୍ତ ପ୍ରସିଦ୍ଧ, ଓ ଲୋକପ୍ରିୟ ପର୍ବ।
ହ
ଯାହା ଆମେ ବହୁତ ଭଲ ଭାବରେ ଏଞଜୟ କରୁ।
କାହିଁକି ପ୍ରକୃତି ଓ ଭୂମମାତାଙ୍କ ପର୍ବର ସମ୍ମାନ ଦେବା ପାଇଁ ପାଳନ କରାଯାଏ, ରଜ ପର୍ବ ସାଧାରଣତ
ଜୁନ ମାସରେ ଆସେ ତ ମିଥୁନ ସ ମିଥୁନ ସଂକ୍ରାନ୍ତି ସମୟରେ ପାଳିତ ହୁଏ, ଏହା ତିନି ଦିନ ମୁଖ୍ୟତ ଏବଂ ଚତୁର୍ଦିନ ଅ ମଧ୍ୟ ହୁଏ। ତ ରଜ ପର୍ବର ଅର୍ଥ ମତେ ତ ଯାହା କିଛି ଜଣା ଆପଣ କିଛି କହିବେ ରଜ ପର୍ବ କେମିତି କଣ କିଛି ଅର୍ଥ ପୁରା ମତେ କିଛି ବର୍ଣ୍ଣନା କରିପାରିବେ?
ଚାହୁ ମୁଁ ନିଶ୍ଚିତ ଆପଣଙ୍କୁ ଏ ବିଷୟରେ କହିବି, ଯେମିତି କି ରଜ ହଉଛି ଝିଅ ମାନଙ୍କର ପର୍ବ ବେଶ ଅଧିକା ତ ଝିଅ ମାନେ ହିଁ ଏଟାକୁ ସେଲିବ୍ରେଟ ପାଳନ କରନ୍ତି। ଯେହେତୁ ରଜ ଶବ୍ଦ ଟି ଆମର ସଂସ୍ କୃତ ରଜ ଶୁଣା ଶବଦରୁ ଆସିଛି, ଆପଣ ଯେମିତିକି ଜାଣିଥିବେ ଯାହାର ଅର୍ଥ ହଉଛି ଋତୁ ମତେ ନାରୀ ଏଇ ପର୍ବରେ ବିଶ୍ଵାସ କରାଯାଏ, କିଛି ଭୋମାତା ଏଇ ଦିନ ତିନି ଦିନ ତିନି ଦିନ ଧରି ଋତୁମତି ହୁଅନ୍ତି ଯେମିତି କିି ଆପଣ ଜାଣିଥିବେ, ସବୁ ଝିଅ ମାନଙ୍କୁ ବିଶ୍ରାମ ଦିଆଯାଏ ତିନି ଦିନରେ ମାତା ବି ସେଇ ଟାଇମ ରେ ତିନି ଦିନ ବିଶ୍ରାମ ରେ ଥାଆନ୍ତି।
ହୁଁ ହୁଁ।
ସେଇଟାକୁ ଆମେ ନାରୀ ଶକ୍ତି ଆଉ ସ୍ଵଷ୍ଟ ଉର୍ବ ପ୍ରତୀକ ଭାବେ ଆମେ ପାଳନ୍ତି। ଆଉ ଆପଣଙ୍କ ଆଡେ ରଜ ପର୍ବ କେତେ ଦିନ ଧରି ସ
ଆମ ଆଡ଼େ ତ ସେମିତି ରଜ ପବ ପର୍ବ ଏତେ ଭଲ ମାନା ହୁଏନି କାହିଁକିନା ଆମର ରଜ ପର୍ବ ମାନିବା ପାଇଁ ଆମେ ମାମୁଁ ଘରକୁ ଯାଉ ଆକଚୁଆଲି ମାମୁଁ ଘର ମୋର ହଉଚି ମୟୂରଭଞ୍ଜ। ମୟୂରଭଞ୍ଜରେ ବହୁତ ଭଲ ରଜ ପାଳନ ହୁଏ, ବୁଝିଲେ କି?
ଆଜ୍ଞା।
ତ ଆମର ରଜ ପର୍ବ ହଉଛି ଚାରି ଦିନ ହୁଏ। ଫାଷ୍ଟ ତ ରଜ ହଉଛି ସେମାନେ ରଜ ହୁଅନ୍ତି ସେ ସଜବାଜ ହୁଏ, ଫାଷ୍ଟ ରଜ ସଜବାଜ କଣ? ନା ରଜ ପୂର୍ବ ଦିନ ସକାଳ ସକାଳ ସଜବାଜ ହେବେ। ତ ଏହି ଦିନ ଘର ସଫାସଫି କରାଯାଏ ପିଠା ପ୍ରସ୍ତୁତ ହୁଏ, ଏବଂ ପର୍ବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଏ। ତାପରେ ଆସିବ ପହିଲି ରଜ ବୁଝିପାରିଲେ କି ନାଇଁ?
ଆଜ୍ଞା।
ଏହା ହଉଛି ରଜ ର ପ୍ରଥମ ଦିନ, ଝିଅ ମହିଳା ମାନେ ନୂଆ ବର୍ଷ ନୁଆଡ୍ରେସ ପିନ୍ଧନ୍ତି। ସେ ଅଳତା ଲଗାନ୍ତି ଦୋଳି ଖେଳନ୍ତି। ଆପଣ ମିଥୁନ ସଂକ୍ରାନ୍ତି ବାବଦରେ ଜାଣିଛନ୍ତି?
ଆଜ୍ଞାଁ କାହିଁକି ନା ଯେହେତୁ ଆପଣ ଯେମତି କହିଲେ ଆମର ଯେମିତି କିି ଚାରି ଦିନ ରଜ ପାଳନ୍ତି କାହିଁକିନା ତା ଭିତରେ ବି ଆଉ ଗୋଟେ ବି ରଜ ହୋଇଛି ଆଉ ଗୋଟେ ବି ଦିନ ରହୁଛି ରଜ ସରିଲା ପରେ ବସୁମତୀ ସ୍ନାନ ବି ହଉଛି ତା ବି ତରେ ଆପଣ ପହିଲ ରଜରେ ସେମିତି କହିଲେ ତାପରେ ମଥୁନ ସଂକ୍ରାନ୍ତି ରହୁଛି ଯୋଉଟାକ ଆମେ ରଜ ସଂକ୍ରାନ୍ତି ବୋଲି ବି କହୁଛନ୍ତି ଯୋଉଟା କିି ଆମର ରଜର ଦ୍ୱିତୀୟ ଦିନରେ ପଡେ ଏଇ ଦିନ ମିଥୁନ ରାଶିକୁ ପ୍ରବେଶ ସୂର୍ଯ୍ୟ ଏଇ ଦିନ ମିଥୁନ ରାଶିକୁ ପ୍ରବେଶ କରନ୍ତି। ଯୋଉଟା କି ବର୍ଷା ଋତୁର ଆଗମନ ର ସୂଚନା ମିଳେ ତା ପରଦିନ ଲାଷ୍ଟ ଦିନ ଯୋଉ ରହୁଛି ବାସି ରାଜ କୁହାଯାଏ ତୃତୀୟ ଦିନ ଏଇ ଦିନ ମଧ୍ୟ ଆନନ୍ଦ ଖେଳକୁଦ ଭୋଜନ ବି କ କଟିଥାଏ ପିଠାପଣା ବହୁତ ର ଆୟୋଜନ ବି ଘରେ କରିଥାନ୍ତି ମା। ତାପରେ ଲାଷ୍ଟ ଦିନ ରହୁଛି ବଶୁମତୀ ସ୍ନାନ ଯୋଉ ଦିନ କି ଚତୁର୍ଥ ଦିନ ଭୂ ମାତାଙ୍କୁ ଆମେ ପୂଜା କରିଥାଉ ବସୁମତୀ ସ୍ନାନ କରାଥାଏ ଆଉ ଏଇଦିନ ଲାଷ୍ଟ ଆମର ରଜର ପର୍ବ ସମାପ୍ତି ହୁଏ। ଆଉ ରଜ ପର୍ବରେ ତ ଆମ ଆମ ପଟେ ଯୋଉଟା ବି ରହୁଛି ମୁଁ ଛୋଟବେଳୁ ଦେଖି ଆସୁଛି ଯେମତି କିି ଦୋଳି ଖେଳାଯାଏ, ନୂଆ ପୋଷାକ ପିନ୍ଧନ୍ତି ଝିଅ ମାନେ ଅଳତା ଶିଙ୍ଗାର କରି କରନ୍ତି ରଜର ଗୀତ ଗାନ୍ତି। ପାନ ଖାଆନ୍ତି।
ହୁଁ।
ପିଠା ପଣା ଆଦି ପିଠା ପଣା ଏ ସବୁ ଖାଆନ୍ତି ଆଉ ଚାଷ ବାସ ମାଟି ଖୋଳେଇିବା କାମ ସବୁ ଆମ ପଟେ ବନ୍ଦ ରୁହେ ଆପଣଙ୍କ ପଟେ କେମିତି? କଣ ଖାଇବା ପ୍ରସ୍ତୁତ ହୁଏ ରଜରେ?
ହଁ ଆମର ରଜରେ ଆମ ମାମୁଁ ଘରେ କହିବାକୁ ଗଲେ ର ବିଭିନ୍ନ ପ୍ରକାର ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ। ଆ ମେନ୍ ତ ଆମର ପିଠାରେ ବହୁତ ଆ ତାତ୍ପର୍ଯ୍ୟ ଦିଆଯାଏ। କାହିଁକିନା ପୋଡ଼ ପିଠା ରୁହେ, ମଣ୍ଡା ପିଠା ପିଠା ରୁହେ, ଚକୁଳି ପିଠା ରୁହେ, କାକରା ପିଠା ରୁହେ, ପାନ ବି ରୁହେ ଆଉ ପଣା ବି ରୁହେ। ଆମ୍ବ ବି ରୁହେ, କଠାଳ ରୁହେ ଆଉ ଆଉ ବହୁତ କିଛି ଏମିତି ରୁହେ ରଜ ପର୍ବର ସାମାଜିକ ମହତ୍ତ୍ୱ ରହିଛି କିଛି। ରଜ ପର୍ବ କେବଳ ଏକ ଉତ୍ସବ ନୁହେଁ ଆମ ପାଇଁ ଏହା ନାରୀ ସମ୍ମାନ, ପ୍ରକୃତି ପ୍ରତି ଶ୍ରଦ୍ଧା ଓ ସାମାଜିକ ଏକତାର ବାର୍ତ୍ତା ଦେଇ ହେଇଥାଏ ଏହି ପର୍ବ ଆମକୁ ଶିଖାଏ ଯେ ନାରୀ ଓ ପ୍ରକୃତି ଉଭୟ ସୃଷ୍ଟିର ମୂଳ ଶକ୍ତି।
ଆଜ୍ଞା। ଭଲ ଲାଗିଲା ଆପଣଙ୍କଠୁ ରଜ ପର୍ବ ବିଷୟରେ ଶୁଣିକି, ଆଉ ରଜ ଯେମିତି କି ଆପଣ କହିଲେ ଏଟା ନାରୀ ଶକ୍ତି ଭିତରେ ତ ଆପ ଅ ଆପଣ ସେମିତି କାହିଁ ନା ଆମ ପଟେ ତ ରଜରେ ଅଛି ଯେତି, ମାମୁଁ ଘରୁ ଆମର ଭାର ଆସେ ରଜ ରଜ ପାଇଁ ଝିଅ ମାନଙ୍କ ପାଇଁ ଝିଅ ମାନଙ୍କ ହଉ କି ତାଙ୍କ ପୁଅ ମାନଙ୍କ ପାଇଁ ହଉ ରଜର ଭାର ଆସେ ଯେମିତି କି ଆପଣ ଧ ଧରି ନିଅନ୍ତୁ ପିଠା ପଣା ଆମ ସେଇ ଟାଇମ ର ଯେହେତୁ ଆମ୍ବ ହୁଏ ଆମ୍ବ, ପଣସ ସେ ସବୁ ଆସେ ଆପଣଙ୍କ ପଟେ ବି ସେମ ତି ପାଳନ କରାଯାଏ?
ହଁ। ମୁଁ ଏବେବି ମୋର ଭଉଣୀମାନଙ୍କୁ ଆମ ଘରେ ଅମ୍ ମା କୁହନ୍ତି ଏବେ ବି ଆମେ ଘର ଭଉଣୀମାନଙ୍କୁ ପ୍ରତ୍ୟେକ ରଜରେ ଆମେ ବାହାର ଦେଉ ଆମର ବହୁତ କିଛି ଆମ୍, ଆମ୍ବ ସେ ସିଜିନ୍ ଥାଏ, ଆମ୍ବ ଦଉ ବହୁତ କିଛି ଦଉ। ତ ଇଏ ଆମର ରଜରେ ଏକ ଲାଇକ୍ କହିବାକୁ ଗଲେ ଏକ ଆମର ପାଳନ କରୁ ଆମେ ସମସ୍ତେ ବୁଝିଲେ କି?
ଆଜ୍ଞା।
ଚି, ଓଡ଼ିଶାର ଏକ, ଇଏ ପ୍ରସିଦ୍ଧ ଲୋକପ୍ରିୟ ପର୍ବ ସେଥିପାଇଁ ଏନ୍ନ ନାରୀ ପାଇଁ, ଏ ସବୁ କରାଯାଏ ଏକ୍ଟୁଆଲୀ।
ଯା ହୋଉ, ଆପଣଙ୍କଠୁ ଶୁଣିକି ବହୁତ ଭଲ ଲାଗିଲା। ନାରିତ୍ଵ ବିଷୟରେ। ଆଉ' ଆପଣ ରଜ ବିଷୟରେ ଯେହେତୁ ଏଟା ରଜ ଯେହେତୁ ଝିଅ ମାନଙ୍କ ପାଇଁ ରହୁଛି ତଥାପି ଆପଣ ଏ ବିଷୟରେ ବହୁତ କିଛି ଜାଣିଛନ୍ତି ଖୁସି ଲାଗିଲା।
ହୁଁ ଧନ୍ୟବାଦ ଆଉ କଣ କହିବା ପାଇଁ ଚାହିଁବେ କି?
ନା ଆପଣଙ୍କଠୁ ତ ଏଇ ପର୍ବପର୍ବାଣୀ ଉପରେ ଶୁଣିକି ବହୁତ କାହିଁକି ନା ଏବେକାର ଯେହେତୁ ଆପଣ ରହୁଛି ବହୁତ ଜିନିସ୍, ବହୁତ ଗୁଡା ଜିନିଷ ଆମ ଜେନେରେସନ ଜାଣିିନଥାନ୍ତି। ବହୁତ ଆପଣ ଯେହେତୁ ଏ ବିଷୟରେ ଜାଣିଛନ୍ତି ଶୁଣିକି ବହୁତ ଖୁସି ଲାଗିଲା। ଆଉ ଆପଣ ରଜ ପର୍ବ ଏବେ ଘ ଓଡିଶାରେ ରହିକି ସେଲିବ୍ରେଟ୍ କରୁଛନ୍ତି? ନା ବାହାରେ ଆସିକି ପାଳନ କରୁଛନ୍ତି?
ହଁ ବାହାରେ ତ କହିବାକୁ ଗଲେ ମୁଁ ରଜ ପର୍ବରେ ବହୁତ ଦିନ ହବ ପାଳନ କରି ପାରିନି। ହାଁ, ପାଳନ କରିବାରେ ବହୁତ ଦିନ ହେଇଗଲାଣି। ମୁଁ ବାହାର ରେ ରହୁଛି ବାହାରେ ବି ଆମ ଓଡ଼ିଆ ଯଉଠି ଯାଉଛନ୍ତି ଆମକୁ କହିବାକୁ ଗଲେ ଓଡ଼ିଆ ଭାରି ବଢଡ଼ିଆ କୁହନ୍ତିନି?
ଆଜ୍ଞା ଆଜ୍ଞା।
ହଁ ତ ଯୁଆଡେ ବି ଯାଆନ୍ତି ଆମ ଓଡିଆ ଲୋକଙ୍କୁ ଦେଖି ବହୁତ ଖୁସି ଲାଗେ ଗେ ଆଉ ତ ମୁଁ ତ ବାହାରେ ରହୁଛି ବାହାରେ ପାଳନ କରୁଛି ପର୍ବକୁ ଆଉ ଆପଣଙ୍କର କଣ?
ଆମେ ବି ଆପଣ ଯେମିତି କହିଲେ ଏବେ ଆପଣ ବି ବାହାରେ ରହୁଛନ୍ତି ମୁଁ ବି ସେମତି ବାହାରେ ରହୁଛି ଘରଠୁ ରଜ ଟାଇମ ରେ ଘରଠୁ ଦୂରରେ ରହିକି ବାହାରେ ଆସି କାମ କରିବା ସେଟା ବହୁତ ଡିଫରେଣ୍ଟ ରହୁଛି। ଆଜ୍ଞା, ମୁଁ ବି ଚେଷ୍ଟା କରୁଛି ଯଦି ସମ୍ଭବ ହବ ତ ରଜରେ ଥରେ ଘରେ ଯାଇକି କି କେମିତି କଣ, କାହିଁକି ନା ଆଗରୁ ଯେମିତି ରଜ ହଉଥିଲା ଏବେ ସେମିତି ଆଉ ରଜର ନାହିଁ ଯେମିତିକି ଆଗରୁ ଆମେ ପୁରା ପାଞ୍ଚ ଦିନ ଯାକ ରଜ ଆମେ ପାଳନ କରନ୍ତ ନ୍ତି। ଏବେ ଗାଁ ରେ ବି ସେମିତି ରଜ ନାହିଁ କି ବାହାରେ ବି ରଜ ନାହିଁ ଆଉ ରଜରେ ଇଚ୍ଛା ବି ହଉନି କି ନୂଆ ଡ୍ରେସ୍ ପିନ୍ଧିବୁ, ମାମୁଁ ଘରକୁ ଯିବୁ, ବାହାରେ ବୁଲିବୁ, ଦୋଳି ଖେଳିବୁ।
ମୁଁ ତ ସାଧାରଣତଃ ବହୁତ ମିସ୍ କରେ ପୋଡ଼ପିଠା, ମଣ୍ଡାପିଠା, ଚୁକୁଳି ପିଠା, କାକରା। ତା ସହିତ ମଟର ତରକାରୀ ଯୋଉଟା କି ଆମେ ଭୁଗୁନୀ କୁହନ୍ତି ତ ତାର ଯୋଉ ସ୍ଵା ଦ। ଆଉ ମା ହାତର ଯୋଉ ରନ୍ଧା ସେ ଘରର ଯୋଉ ଖ ବା ବହୁତ ମିସ୍ କରୁଛି।
ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ସେଟା ତ କାହିଁକି ନା ଆମେ ବାହାରେ ରହିଲେ ବି ଯେତେ ବି ପର୍ବପର୍ବାଣି ଆସିଲେ ଘର କଥା ତ ନିଶ୍ଚିତ ମନେ ପ ପଡ଼ିବ।
ରଜରେ ଖରା ଦେଇଥିବ। ତାପରେ ଟି ଟିକେ। ଧୀରେ, ଧୀରେ ହାବା ଦଉଥିବ। ସନ୍ଧ୍ୟା ହେଇ ଆସୁଥିବ, ବର୍ଷା ଉଠେଇଥିବ ଯଦି ଟି କେ। ଝିପି, ଝିପି ର ରଜ ପାଗରେ ଯଦି ହେଇଥାଇପାରେ ପାଗ ଟା ପୁରା ନରମ ଥିବ ତା ତା, ସହିତ ଆମେ ବୋହୁ ଚୋରି ଖେଳୁଥିବୁ, କବାଡି ଖେଳୁଥିବୁ, ବାଡି ଡିଆଁ ଖେଳୁଥିବୁ। ତା ସହିତ ଖେଳି ସାରିଲା ପରେ ଯିଏ ହାରିଥିବ ତା ଆଖି ବନ୍ଦ କରି ଯୋଉ ତାର ଯୋଉ ମ ଯା। ଆଉ ଆମ୍ବ ରେ ପଡିଥିବ ଆମ୍ବ କେତେ କେତେବେଳେ ପଡିବ ଖରାରେ ବନିଥିବୁ କାହିଁକି ନା ଖରାରେ ଛୁଟି ଥାଏ ସେଇ ସମୟରେ। ରଜ ସମୟରେ ଛୁଟି ଥାଏ ତ ବହୁତ ଆନନ୍ଦ କରୁ ଆମ୍ବ ଗଛ କଡରେ ବସିଥିବୁ ଖରା ଖରାଟାରେ କେତେବେଳେ ଆମ୍ବ ପଡିବ ନହେଲେ ଜାମକୁଳି ବି ସେଇ ସମୟରେ ଆସୁଥାଏ। ଧୀରେ ଧୀରେ ଆସ ଆସୁଥାଏ ତ ଜାମକୁଳି ଖାଇବା ପାଇଁ ବି ଗଛ ଚଢି ବର୍ଷାରେ ଗଛ ଚଢିବ ଜାମକୁଳି ଆମେ ଖାଉ ଗାଁ ରେ ଆନନ୍ଦ ଆଉ ଆମ ଓଡିଆ ଓଡିଆର ଯେ ବଢିଆ ଭାରି ବଢିଆ କୁହନ୍ତି ଖାଲି ସେମିତି ନୁହଁ ବହୁତ ଆନନ୍ଦ ଲାଗେ
ଆଜ୍ଞା। ସେ ଆଉ ଶୁଣିକି ବହୁତ ଖୁସି ଲାଗିଲା। ଆପଣ କିଛି ପିଠ ଯେମିତି କିି ଆପଣ କହିଲେ କି ମାଆଙ୍କର ହାତରନ୍ଧା ପିଠା ଖାଇବାକୁ ଭଲ ଲାଗେ ତା ଭିତରୁ ଆପଣ କିଛି ପିଠା ଆପଣଙ୍କୁ କରିବାକୁ ଆସେ
ଆଜ୍ଞା ମୁଁ ସାଧାରଣତଃ ମତେ ରୋଷେଇ କରିବାକୁ ବହୁତ ଭଲ ଲାଗେ। ବୁଝିଲେ କି? ତ ମୁଁ ସବୁବେଳେ ଚେଷ୍ଟା କରେ କେମିତି ମୁଁ ଅ ବିନା କାହାର ସାହ ଯ୍ୟ ନେଇ କିଛି କରିପାରିବି ତ ମତେ ବହୁତ ମଣ୍ଡା ପିଠା ପସନ୍ଦ ବୁଝିଲେ କି? ସେ ସୁୂଜି ମଣ୍ଡା ହଉ ସୁୂଜିମଣ୍ଡା ଆମେ କେଉଟାକୁ କହୁ। ଅ ଯୋଉଟା ଆମେ ସୁଜି ମଣ୍ଡା ଟା ଲାଇକ ସୁଜି ଟାକୁ ଫାଷ୍ଟ ଟିକେ ପାଣି ଦେଇ ତାକୁ ବୁଲେଇ ବୁ ବୁେଲେ ବୁେଲେ ବୁେଲେ ବୁେଲେ ବୁଲେଇ ତାର ଗୋଟେ ପାଗ ବନେଇବୁ। ପାଗ ବନେଇକି ତାକୁ ପିଠା ଆ ଯୋଉ ଆମର ଥଳି କୁହନ୍ତିନି ଥଳି ଆପଣ ଜାଣିଥିବେ କି ନାଇଁ ଥଳି ମାନେ ହଉଛି ଯୋଉଟା କି? ଆ ଚାଉଳ ଗୁଣ୍ଡ କିମ୍ବା ସୁୂଜି ରହି କାହିଁକିନା ଚାଉଳ ଗୁଣ୍ଡ ଆଉ ସଜି ମିଶେଇକି କଲେ ମଣ୍ଡା ଟା ମତେ ଟିକେ ଭଲ ଲାଗେ ସେ ହଉଛି ଷ୍ଟିମ ଦେଇ କି ମାନେ ତମେ ଇଟିଲି ଫାର୍ମ ରେ ଭିତରେ ରଖିକି ଷ୍ଟିମ ଦେଇକି କରିପାରିବ ନହେଲେ ଛାକିକି ମଣ୍ଡା କରିପାରିବ କିନ୍ତୁ ତା ଭିତରେ ପୁର ଥିବା ଦରକାର। ଦରକାରେ କୋଉଥିରେ ନଡିଆ ପୁର ଥିବା ଦରକାର। ତାକୁ ଗୋଡରେ ତାକୁ ପାଣି ରେ ବସେଇ ବସେଇ ବସେଇ ବସେଇ ତା ପୋର ବନା ହେଇକି ପି ଠା ବାନ ହବତା ସ୍ଵାଦ ମତେ ବି ଆସେ କରିବା ପାଇଁ ଆଉ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ ସେମିତି ରଜରେ?
ରଜରେ ତ ପିଠା ତ ମୁଁ ମତେ ତ ତାର କାହିଁକି ନା ଘରେ ତ ମା ସବୁ ପିଠା ଜାଣିଛନ୍ତି ତ ପିଠା ଭିତରୁ ମତେ ଗୋ ଟିଙ୍ଗ ପିଠା ଆସେ ଚକୁଳି ପିଠା ଟା ଆସେ ତ ରଜରେ ବାହାରେ ଥିଲା ମୁଁ ସେ ଚକୁଳି ପି ଆପଣ ଯେମିତି କହିଲେ ମଟର ତରକାରୀ ମଟର ତରକାରୀ ସେଇଟା ହିଁ ବାହାରେ ଆମେ କରୁ। ଆଜ୍ଞା ଆଜ୍ଞା ଯାହା ହଉ ଭଲ ଲାଗେ ଲା ବହୁ ଶୁଣିକି ଆପଣଙ୍କ ଠୁ ରଜ ବିଷୟରେ ନିଶ୍ଚିତ ଆମେ ଚେସ ଟା କରିବୁ ଆଗ ନେକଷ୍ଟ ଇୟରକୁୁ ଆମେ ଯାଇକି ଘରେ ଯାଇକି ରଜ ପର୍ବ ଟା ପାଳନ କରିବାକୁ। ଆପଣ ଏବେ ଦେଖନ୍ତୁ ଯଦି ହେଇପାରୁଚି ଆଗ ବର୍ଷ ଘରଯାଆନ୍ତୁ ଘରକୁ ଯାଆନ୍ତୁ ଘରେ ଲୋକଙ୍କ ସହିତ ସେଲିବ୍ରେଟ କରନ୍ତୁ ରଜ।
ନିହାତି ନିହାତି ରଜ ସଜବାଜ କିଏ ତ ଆସ ଘରେ ପାଳନ କରିବା ପାଇଁ ନ ଚାହିଁବ ନିହାତି ଆମେ
ଆଜ୍ଞା ଆଜ୍ଞା ନିଶ୍ଚିତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆପଣଙ୍କ ସହିତ କଥା ହେଇକିବି ବହୁତ ଭଲ ଲାଗିଲା ଆଉ ଖାଇସାରିଥିବେ ଆ ଆଶା କରୁଛିକି ଆପଣ ଖାଇସାରିଥିବେ ହଁ ତ ଶୁଭରାତ୍ରି। ଆଉ ଦେଖାହବ ଆଗେଚାଲିକି କେବେ ରଜରେବି ହଉନା କାହିଁକି ଦେଖା ହବ।
ଆଜ୍ଞା ଆଜ୍ଞା ଧନ୍ୟବାଦ।